ହାଲୋ।
ହାଲୋ। କୋଉଠିକି ଅଛୁ?
ଘରେ।
ଆ ଭଲ ନାଁ ସବୁ?
ହଁ ସବୁ ଭଲ।
ଓ ହୋ କଁ ଖାଇଥି
ଏ ଖାଇଥିଲି ଆଜି ଭୋଜିଟେ ଖାଇଦେଇଥିଲି।
କଁ କହିଲୁ?
ଆଜି ଟିକେ ଖିଚିଡ଼ି ଖାଇଥିଲି।
ବଢ଼ିଆ ଆଉ ଖିଚିଡ଼ିଟା ଖାଇଥିଲି ଖିଚିଡ଼ିଟା ମତେ ବି ବଢିଆ ନାଗେ।
ହୁଁ। ଏହି ଦ କାନ ଯାଇଥିଲି ତାଙ୍କ ସିଆଡ଼େ କଣ ଭୋଜିଦେଇଥିଲେ ସେଇଠି ଖାଇ ଦେଇଥିଲି।
ଅଁ ହଁ।
ଶିବ ପାର୍ବତୀ ବାହାଘର ନୁହଁ ନାଁ?
କହିଲୁ
ଆବେ ଶିବ ପାର୍ବତୀ ବାହାଘର ନୋଉ ନା।
ଜି
ହୁଁ।
ଓହୋ। ଆଉ ତ ସେଇଠି ଖାଇଦେଇଥିଲୁ। ନୁହଁ?
ହୁଁ। ସେଇଠି ଖାଇ ଦେଇଥିଲି ଆଉ।
ହଁ।
ଆଉ ଏଇନା ତମେ କୋଉଠି? ହାଲୋ।
ହଁ ବେ।
ତମେ ଭାଇ ଏଇନା କୋଉଠି?
ମୁଁ ଏଇ ଛାତ ଓପରେ ଶୋଇଚି।
ଘର ଭିତରେ ତ ବାମ୍ଫ ଉଠୁଛି ଆଉ। ଏ ଯା ହେନେ ଛାତ ଓପରେ ଶୋ। ମୁଁ ବି ଛାତ ଓପରେ ଶୋଇଚି।
କଁ କହିଲ ଭାଇ?
ବି ଛାତ ଓପରେ ଶୋଇଚି।
ଆ ଏଇ ଘରେ ତ ଗରମ ହୋଉଚି ଯେ ରହିହଉନି ଆଉ କଣ କରିବା?
ଘରେ ତ ବାମ୍ଫ ଉଠୁଚି ପୁରା। ଆଉ କହ। ଆଉ ସେପରେ କ୍ରିକେଟ ମ୍ୟାଚ ଚାଲିଚି ନାଁ ଚାଲିନେଇ?
କଁ କହିଲ?
ସେପଟେ କ୍ରିକେଟ ମ୍ୟାଚ ଚାଲିଚି ନାଁ ଚାଲିନେଇ?
ହଁ ଭାଇ ଆମ ଗାଁରେ ବି କ୍ରିକେଟ ମ୍ୟାଚ ଚାଲିଚି। ଆମ ପିଲା କୋହୁଥୁଲେ ନାଇଟ୍ ମ୍ୟାଚ କରିବେ ବୋଲି ଦେଖିଆ କଣ କରିବେ ଭଲ ନହେଲେ ନାହିଁ ଆଉ।
ଓଃ।
ଆଉ ତ ଆମେ ଦେଖ ଭଲ କ୍ରିକେଟ ଖେଳ ଶଣିତିନି।
ଯେଟ କିି ଏତେ କାମରେ ସବ ବ୍ୟସ୍ତ ଆଉ।
ହୁଁ।
ଏଉକ ଖେଳ ସବଥ ନା। କାମ ଦୋକାନ କମ ରେ ତାମ
କହିଲୁ।
ଏ ଦୋକାନ କାମର ବେସ୍ତ।
ଦେଖ ନା ନା ଅଫଗାନିସ୍ତାନ ଇଡିଆ ନଷ୍ଟା କର ଲାଗିଲ କାଲି।
ହଁ।
କିସାନିକି ଜାଣିଲ ସେ ମନ ଠ ବାଡିଇଦେଲି ଆଉ। ବଢା ନଲେ ମ୍ୟାଚ ଟା।
ଆ ନିଇଟ ଜିତିଗଲା।
ଜିତିବା ଚାରିଶହ ରନ୍ ସାଙ୍ଗେ ସାଙ୍ଗେ ଦୁଇଶହ ରନ୍ ମାଡେଇଦେଲେ କୋଉ କାହିଁକିନି।
ହ। ତାଲେ ମତେ ଆଫଗାନିସ୍ତ ଆଫଗାନିସ୍ତାନ ଟିମ ଟା ଭଲ ଲାଗୁଛି।
ହଁ ହଁ।
ନାଇଁ ଦେଶ ଭାଇ ଯାଇଉ। ଏବେ ତ ମେଥ ୱାର୍ଲଡ କପ ଚାଲିଛି।
ହଁ ହଁ।
ସେଥିପାଇଁ ଆମ ଇଣ୍ଡିଆ ଜିତ ଜିତିଥିଲଣି।
କଁ କଇଲ।
ସେଥିରେ ତ ଆମ ଇଣ୍ଡିଆ ଦୁଇଟା ଜିତିଲାଣି।
ହଁ ହ।
ହ।
ଆଉ ଭାଇ କଣ କୁହ?
ହ ଆଉ ପନା?? କଲେଜ ଯାଇଛନ୍ତି କାଇଁନା?
ମୁଁ ଭାଇ କଲେଜ ତ ଆଜି ଖୋଲିଲା ଆଉ।
ହୁଁ ଆ ତ ହଉ ଇସ୍କୁଲ ଫିସ୍କୁଲ ଖୋଲିଲା।
ହଁ।
ହ ସବୁ କାଲିଠୁ ଯିବେ ଆଉ।
ହଁ। ଆ ତ ଆମର ଘଲଣି ନା?
ହୁଁ ଏପଡ ଖଲଲାଣି।
ଭଲ ଆସ୍ତେ ଆସ୍ତେ ଯି
ଚାଲସମା। କାଲି ତୋ ମୋ ଦାଦା ଙ୍କ ପୁଅ ଯିବ।
କ ଭାଇ।
ହଁ ଦାଦାଙ୍କ ପୁଅ ଯିବ ହାଇସ୍କୁଲ।
ଆ ଭଲ ଆଉ ହାଇସ୍କୁଲ ତାନେ ସେ ଗଲାଣି।
ହଁ।
ଭଲ ସବୁ ଛୁଆ ଯାଉଛନ୍ତି ହାଇ ସ୍କୁଲ ଯିରି ଗଲେଣି ଆଉ। ଗାଁ ହାଇସ୍କୁଲ ତ ନାହିଁ।
ମାଇ ସ୍କୁ ମଜା ହାଇ ସ୍କୁଛି। ମାଇନା ସ୍କୁଲୁ ରେ ଯଉ ମଜା, ହାଇ ସ୍କୁଲ ରେ କଣ ଅଛି?
ହଁ ହଁ।
ଆଉ ଖାଇ ଖାଇଲୁ ନା।
ହଁ ଏଇ ଖାଇସିଲୁଣି।
ଛାତ ଉପ ପବନ ହଉଛି ନା ଗରମ ଲାଗୁଛି।
ଛାତରେ ବଡେ ପବନ ହଉଛି ଶୀତ ଲଜମ ଶୋଇଛି।
ଆମ ପଟେ ବି ପବନ ହଉଛି।
ଏ ତମ ସତବେଳେ କେତି ପନ ବଉଛି ନା ଦଉନି?
ହ୍ୟାଲୋ।
କାଇ କଣ କଣ କାଇଲ? ତମ ଟେ ବନ୍ଦ ହଉଛିୁ ନା ହଉନି?
ହଁ ସେଇଭଳି ପବନ ଦଉଛି ଆଉ। ଯେତେ ଯେତେ ପବନ ଦେଲେ କଣ ସେତେ ଗରମ ତ ଲାଗୁଛି ଆଉ। ଏସି ରେ ତ ଶୋଇଲେ ଆହୁରି ଗରମ ବାହାରକୁ ଆଲା ମାନ ଆହୁରି ଗରମ। କଣ କରିବା କୁଆଡୁ। ନଭେଟର କେତେ ପଡେ କି?
ଇନଭେଟର ଆ କେତ ଚାଳିଶ ହଜାର ଖଣ୍ଡେ ପଡୁଛି ଆଉ।
ଓ ଚାଲିଚି।
ହୁଁ ତିରିଶ ଚାଳି ହଜାର ପ ଯେମ। ହ।
ମୁଖ ବତ ଟିଭିି ଆଣିବା।
ଏଉରି
ହଁ।
ହଁ ଭଲ ହେଇଥିବ
ହଁ।
ହ ଭାଇ ତ ମଡ ମେ ଘମ କତ ନାଇ?
କଣ ଭାଇ କଇଲ।
ଭାଇ ମେ ଘଥିଲଥିଲା ନା ହେଇନି।
ନା ଅଜି ମେଘ ହେଇନି ଆଜି କଉଁଲି ମେଘ ହେଇନି।
ହ ହୋ।
ଆ ସକାଳ କାମ ବେଘ ଆଉ ସେପଟରେ ହେଇଥିଲା।
ନା ଭାଇ ଆମ ଆଡେ ବି ଏତେ ହେଇନି।
ନା ମେଘ କାଇଁ କି। ମେଘ କୁ ଏଇନା କେହି ଖୋଜୁନାହାନ୍ତି।
କଣ କାଇଲ ଭାଇ?
ମେଘ ସେତେବେଳେ ହେବନି।
ହଁ ଭ ଏଇଭଳିଆ ହଇ ତ ଆଉ କଣ କରିବାଆ।
ଧାନ ଟାଇମ ରେ ହବନି। ଯ ଧାନ ମାନେ ପାଚି ଆସଥ ସେତେବେଳେ ହବ। ବା ମେଘ ଧାନ ଅଣ୍ଡିଆ ଯାଉଛନ୍ତି ଯାଉନ।
କହିଲ।
ଆଗୁଛ ଧାନ କୁଣ୍ଡେଇ ଯାଆନ୍ତି ଯାଉଛ?
ନା ଆମେ ଆଗ ଭଳିଆରେ ଯାଉ କଣ କେତେବେଳେ କେମିତି ଯାଉଛି ଆଉ।
ଏ ଛୁଆମାନେ ଯାଉଥିବେ ଆଉ।
ଭାଇ ଆଗରୁ ଗୋଟେ ପୁରା ଅଲଗା ପ୍ରକାରର ଯାଆନ୍ତି ଜାଣନା? ମଜା।
ସେ ମଜା ଆଉ ନାହିଁ। ହ ସବୁ ମଜା ସଇଲାଣି ହେ ଛୁଆ ବଡ ହେଲେଣି। ହଁ।
ଏ ତମେ ବି ଯାଉଛ ନା
ନାଁ ନାଁ ଆଉ ଯାଉନି।
ଯାଉନ?
ନା
ଆଗ ଉଠୁନି କୁହନି। ବଢି଼ଆ ଲାଗେ ଧାନ କଟା ମେସିନ୍ ଉପରେ ବସ୍ କା
ହଁ ଆଗରୁ ତ ଇଏ କରନ୍ତି ଏବେ ଆଉ ଯାଆନୁ।
ହୁଁ ସେତେବେଳେ ଗୋଟ ଅଲଗା ମଜା ଏଇନା ଆଉ କିଏ ଯିବ ସେତେବେଳେ ଖରା ତରା କିଛି ମାନନ୍ତିନି। ଖରା ତରା ଯା ଖରା ତରାରେ ଯାଇ କ୍ରିକେଟ ଖେଳିବା
ସିଏ ତ ପୁରା ଗୋଟେ ଅଲଗା ମଜା ମାନେ ଖରା ତରାରେ ପିଜ କରିକି ଲିପି ଲିପି କି କେତେ କଥା କରିଥିବ ନା କହିଲୁ।
ସେ ଖରା କାଟେନି ଏବେ ଏବେକା ଏବେ ଖରା ବହୁତ କାଟୁଚି। ହଁ ମୁଁ କିଛି ଜଣା ପଡେନି
ହଁ ଆଗରୁ ଜଣା ପଡୁନି
ଆଗରୁ ସବୁ ଟାଇମ୍ ଜଣା ପଡୁନି ଏବେ ସବୁ ଟାଇମ ବି ଖୋଜୁଛନ୍ତି। ଠିକ ଚାରିଟା ବାଜୀବ ସବୁ ତ ଫିଲ୍ଡରେ ଥିବେ।
କହିଲ
ଠିକ ଚାରିଟା ଟାଇମ୍ ହବ ତ ସବୁ ଫିଲ୍ଡରେ ଥିବେ।
ହଁ ହଁ।
ଏବେ ଆକୁ ଫୋନ କର ତାକୁ ଫୋନ କର ଏମିତି ଲଗା ହେଇଛି ଆଉ
ଆଗରୁ ସବୁ ଗାଁରେ ଥିଲେ ଗାଁ ବାହାରୁ ଆସିକି ପହଞ୍ଚୁନା। ସେଇଥିପାଇଁ ଏମିତି ହଉଛି। କି ଆଉ
ହଁ। ହଉ ଭାଇ ରହୁଚି ମୁଁ ନିଦ ମାଇଲାଣି।
ହଉ ଭାଇ ଠିକ୍ ଅଛି ହଉ।